ହାଲୋ
ହଁଉ।
କଣ କରୁଛ?
ଏଇଠି ବସିଛି ଆଉ ତମେ କଣ କରୁଛ?
ହଁ ଏଇଠି ବର୍ଷା ପାଗ ବସିବା କଥା ଆଉ କଣ କରିବା?
ହଁ ଏଇତ ବର୍ଷା ଦିନ ଆସିଲା ଆଉ।
ହଁ, ବଡ଼ ହଇରାଣ ଜିନିଷ ଗୁଡ଼ା।
ହଁ।
ସମସ୍ତଙ୍କର ଡାଉନ୍ ଟାଇମ୍ ଏଇ ବର୍ଷା ଦିନ।
ହଁ, ପରା ବାହାରକୁ ପାଦ ପକେଇଲା ବେଳକୁ ଏଡେ କାଦୁଅ ଚିକଟା ତାପରେ ସବୁ ଯାକ ତେଲୁଣୀ ପୋକ ତଳକୁ ଗଲେ ଭାରି ବ୍ୟସ୍ତ ଲାଗୁଛି।
ହଁ, ସେ ପୋକ ଗୁଡା ବି ମାନେ ଏତେ ଜନ୍ମି ଯାଆନ୍ତି ମାନେ ଏ ବର୍ଷ ଦିନେ ଟିକେ ବର୍ଷା ହଉନି ସେ କୋଉଠି କେଜାଣି କେମିତି ଭଗବାନଙ୍କ ତାଙ୍କ ସୃଷ୍ଟି ହୁଏ ଜାଣେ ଭଗବାନ ଜଣନ୍ତି। ବହେ ଜନ୍ମ ହେଇଯିବେ ତା ତାପରେ ସି ଯେତେ ଉଞ୍ଚା ହେବେ ସିଏ ଛାତ ଉପରେ ବି ଚାଲିବେ।
ସେ ଘର ଦ୍ୱାର ସବୁ ଯାକ ପସିଯିବେ।
ହ, ହ ଭାରି ଅସନା ଜିନିଷ ଗୁଡା ସେ ସବୁ।
ହଁ, ପରା ବର୍ଷା ଦିନ ଟା ଋତୁ ତ ସବୁ ଋତୁ ତ ଦରକାର୍। କିନ୍ତୁ ଏଇଟା ଟିକେ ଅଳିଆ ଆସନା ଲାଗେ ଆଉ।
ହଁ, ଅ। ବାକି ବେପାର ଇଏ ଗୁଡା ସବୁ ଡାଉନ ଟିକେ ବର୍ଷା ହେଲା ଆଉ ଆପଣ ଯିବେ ଯୋ ଗାଁ ଗାଁ ବୋର କରୁ
କିନ୍ତୁ ଗୋଟିଏ ଫାଇଦା ଚାଷ କାମ ଟା ହବ ଲୋକମାନେ ଚାଷ ବାସ କରିବେ ବର୍ଷା ହେଲା
ହଁ
ପାଣିରେ ହିଁ ହବ ନା ଆଉ ବୋରିଂ ପାଣି କି ଏତର କଣ ଚାଷ ହେଇପାରିବ ଚାଷ ପାଇଁ ଠିକ୍ ସମୟ ହଁ
ଓ
ଆଉ ତମର କଣ ଚାଷ ବାସ ଆରମ୍ଭ ହେଲେଣି ନା ହେଇନି
ନା ନା ଏଇ ଟିକେ ବର୍ଷା ଟା ଲାଗି ରହିଲେ ତଳି ଫଳି ବିହନ ଫିହନ ସମସ୍ତେ ପକେଇବା ଷ୍ଟାର୍ଟ କରିବା ଆଉ କଣ
ହଁ ଏ ପାଗ ହେଇକି ରହିବ ଆଉ ମାଟି ଟା ପାଗ ହେଇକି ରହିବ ବାକି ତା ପରେ ପରେ ସମସ୍ତେ ପକେଇଦେବେ ଆଉ
ହଁ ତାପରେ ବିହନ ଭିଜେଇକରି ଚାରା କରିକି ପକେଇବେ ଆଉ
ହଁ
ହୁଁ ଚାଷ କାମ ଟା ଭଲ ଲାଗେ ନା ହୁଁ
ହୁଁ ହୁଁ ଏଇ ଚାରି ମାସଟା ତ ବହୁତ ବଢିଆ
ହଁ ବଢିଆ ଲାଗେ ଏ ଚାଷୀ ମାନଙ୍କର ସେତେବେଳେ ତମେ ସେତେବେଳେ ତମେ ଦେଖିଥିବ ଲଙ୍ଗଳ ହଳ ଏଇଗୁଡା ସବୁ ଦେଖିଥିବ ନା
ହଁ ହଁ ନିଶ୍ଚିନ୍ତ ଆମେ ପିଲାଦିନେ ଦେଖିଛୁ ବଳଦ ଥିଲେ ତାପରେ ଲଙ୍ଗଳ ଥିଲା ତାପରେ ଧାନ ରୋଇବାକୁ ମା ହେରିକା ବି ସବୁ ଯାଉଥିଲେ କିଛି ଲୋକ ବି ଆସି କାମ କରୁଥିଲେ ଆଉ ଆମେ ବି ଯାଉ କାଦୁଅ ପଙ୍କରେ ଭଲ ଲାଗେ ସେ
ସେ ବଢିଆ ଲାଗେ ହଁ ତାର ମଜା କିଛି ଅଲଗା
ସେତେବେଳେ କେମିତି ଆମେ ବିଲକୁ ଯିବୁ
ହଁ
ସେ କାଦୁଅରେ ପଶିବୁ ତଳି ବୋହି ହୁ ଆଉ ମଜା ଲାଗେ ଛୋଟ ଛୋଟ ମାଛ କଙ୍କଡା ସବୁ ସେଇ ବିଲରେ ଥିବେ
ହଁ
ଆଉ ଇଏ କରିକି ଖାଇବାକୁ ନେଇକି ଯିବାକୁ ହୁଏ ଆଉ ଏତେ ବାଟରୁ ସେମାନେ ଆସି ଖାଇ ପିଇ ପୁଣି କାଦୁଅ ପଙ୍କରେ ଯିବାକୁ କଷ୍ଟ ଆମେ ଖାଇବାକୁ ନେଇକି ଦେଇ ଆସୁ ସେମାନେ ଖାଆନ୍ତି ଆମେ ସେଇ ସମୟରେ ଟିକେ ସେଇଠି ମସ୍ତି କରିଦଉ ଆଉ
ହଁ ବାକି ସେ ଲଙ୍ଗଳ ହଳ ସେ ସବୁ କୁଆଡ଼େ ଲେଖି ଛପିଗଲାଣି
ହଁ ଏବେ ତ ନୂଆ ନୂଆ ଡେଭଲପମେଣ୍ଟ ସବୁ ଆସିିଲାଣି ଆଉ ଆଉ ମାନେ ଲୋକ ବି ଦରକାର ନାହାନ୍ତି ସବୁ ତଳି ରୁଆଣାରୁ ଆରମ୍ଭ କରି ସବୁ ମେସିନାରୀ ହଉଛି ଆଉ
ହଁ
ଆ ରୁଆ ଠାରୁ ଆରମ୍ଭ କରି ଅମଳ ମାନେ ସବୁତକ ମେସିନ୍ ଦ୍ଵାରା
ହଁ କିଛି ବି ଆଉ କିଛି ଲୋକଙ୍କର ହାତରେ ଆଉ କିଛି କାମ ନୁହଁ
ନା ହାତରେ କି ଗୋଡରେ ଆଉ କିଛି ବାଜିବନି
କିଛି ପାଇଁ। ସବୁ ତ ଟେକ୍ନୋଲୋଜି ବଢି ହେଇଗଲା ସାର ଦିଆ ଜିନିଷ ଗୁଡା ହେଇଗଲା। ଲୋକଙ୍କର ବି ରୋଗ ବି ବଢିଗଲା ସବୁ ବଢି ଯାଉଛି।
ହଁ ସବୁ ତ ପ୍ରଦୂଷିତ ହେଲା ଆଉ ଜଳ ମାଟି ଖାଦ୍ୟ। ଏ ସବୁ ପ୍ରଦୂଷିତ ହେଲା ଆଉ ଆଉ ରୋଗର ତ ମୂଳ କାରଣ ହଉଛି ଏଇ ଯୋଉ ଆମର ଖାଦ୍ୟ ପେୟ ଏଇଗୁଡା ସବୁ ହଁ। ବିଶ୍ୱ ମିଶ୍ରିତ ଆଉ
ହଁ ସେଇଆ।
ଆଉ ସେତବଳର ଯୋଉ ଶୁଧ ଖାଦ୍ୟ ଆଉ କଣ ଅଛି? ଖାଦ୍ୟ ଶୁଦ୍ଧ ଥିଲା ବୋଲି ଲୋକମାନେ ନିରୋଗୀ ଥିଲେ।
ହଁ। ଲୋକ ବି ବଞ୍ଚୁଥିଲେ ବହୁତ ବର୍ଷ ଯାଏ। ସେ ଖାଦ୍ୟର ଟେଷ୍ଟ ବି ଥିଲା ବାସ୍ନା ଥିଲା।
ଆଉ ଏବେ ସେଇ ଖାଦ୍ୟ ତମେ ରାନ୍ଧ କିନ୍ତୁ ସେତେବେଳର ବାସ୍ନା ଆଉ ନାହିଁ କି ସ୍ୱାଦ ବି ନାହିଁ।
ଯାହା ହଉ ତଥାପି ବି ଲୋକମାନେ ରିଟର୍ଣ୍ଣ କରୁଛନ୍ତି ସେଇ ପୁରୁଣା ଜିନିଷକୁ। ଯେମିତି କିି ମାଣ୍ଡିଆ ଯାଉ ଏବେ ରୋଗ ହେଲାରୁ ଲୋକମାନଙ୍କୁ ଡାଇବେଟିସ୍ ତେଲ ର ସେଇ ମାନେ ମାଣ୍ଡିଆ ଯୋଉ ଖାଉଛନ୍ତି ମାଣ୍ଡିଆର ସବୁ ଯୋଉ
ପରେ ହିଁ ଚେତୁଛନ୍ତି କିନ୍ତୁ ଆଗରୁ ଚେତୁନଥିଲେ।
ହଁ।
ସେଥିପାଇଁ କି ଯାହା ହୋଉ ମିଲେଟ ମିଶନ ହେବା ଦ୍ଵାରା ମାଣ୍ଡିଆର କୁଟୁ ମାଣ୍ଡିଆ ର ଚକୁଳି ମାଣ୍ଡିଆ ପିଠା ମାାଣ୍ଡିଆ ଲଡୁ ପୁରୁଣା ଜିନିଷ କୁ ଲୋକମାନେ ଫେରୁଛନ୍ତି।
ଫେରୁଛନ୍ତି ମାନେ ନିଜେ ସୁରକ୍ଷିତ ରହିବା ପାଇଁ ଫେରୁଛନ୍ତି ନାଇ କି ଯଦି ସେ ଜିନିଷ ଗୁଡା ନିଜେ ଅ ସୁସ୍ଥ ନ ହୋଇ ନ ଥାନ୍ତେ କିନ୍ତୁ ସେ ଜିନିଷ ଗୁଡା ପୁଣି ଲୋପ ପାଇ ଯାଇଥାନ୍ତା।
ହଁ ମାନେ ସେଇ ଫାଷ୍ଟ ଫୁଡ ଜଙ୍କ ଫୁଡ ଆମର ଟିଫନ୍ ବନା ସେୟା କୁ ଖାଇକି ଦେହ ଖରାପ।
ହଁ।
ତାପରେ ଏବେ ଲୋକମାନେ। ଏ ସବୁ ପାଇଁ କିି ରୋଗରେ ପଡିଲାରୁ ସେଇ ପୁରୁଣା ଖାଦ୍ୟ ଚୁଡା କଦଳି ମାଣ୍ଡିଆ ଯାଉ ଏସବୁ ଫେରୁଛନ୍ତି।
ମାଣ୍ଡିଆ ଯାଉ?
ମାଣ୍ଡିଆ ଯାଉ ହଁ ମାଣ୍ଡିଆ ଯାଉ ମାଣ୍ଡିଆ ଯାଉ ତ ମାନେ ଏତେ ମାନେ ପତଳା ଆଉ ଯୋଉ ମାନେ ଟିକେ ଲାଳ ଅଂଶ ନଥାଏ ଟିକେ ହେଁ ହିଁ ତ ସେଇଟା ପାଟିରେ ପକେଇଲେ ସେ ଅଟୋମେଟିକ ଢୋକି ହେଇଯିବ ତାକୁ କିଛି ମାନେ ଅ ଚୋବେେଇବାକୁ ପଡିବନି।
ହଁ ସେଇଟା ଠିକ କିନ୍ତୁ ତାର ଗୋଟେ ଟେଷ୍ଟ କେମିତି ଭଲ ଲାଗେ କହିଲ? ହଁ ଭଲ ଲାଗେ ତା ସହିତ ଟିକେ ଯଦି ଦହି ମିଶିବ
ହଁ ହଁ।
ସେ ତାର ଟେଷ୍ଟ ବହୁତ ଗୁଣିତ ତମେ କେବ ମୁ ମାନେ ସବୁ ଖାଇଦେବି ପୁରା ପେଟ ଫୁଲ।
ହଁ ସେତେବେଳେ ତ ସେଇ ଜିନିଷ ଗୁଡା ଖାଉଥିଲେ ଆଉ।
ହଁ ସେତେବେଳେ ସେମିତିକା ନହେଲେ ମାଣ୍ଡିଆ ଯାଉ ସହିତ ଶୁଖୁଆ ଟିକେ। ଶୁଖୁଆ ଟିକେ ପୋଡା ହେଇଥିିବ ହଁ ଆମ୍ୱୁଲ ଟିକେ ଆଲୋ ଶାଗ ଭଜା ଟିକେ।
ହଁ।
ସେଇକୁ ଖାଇଦେଲେ ତମକୁ ଆଉ ଗୋଟେ ବେଳା ଭୋକ ଲାଗିବନି।
ସିଏ ତ ପୁରା ସୁଡସୁଡିଆ ଲସପୁସିଆ ହେଇଥିବ ଯେ ଖାଲି ଗଳିଯିବ। ହଁ ପେଟ ପୁରା ଥଣ୍ଡା।
ହଁ ପେଟ ଥଣ୍ଡା। ଏଥିରେ ବି ରହୁଛି ପ୍ରୋଟିନ ଫ୍ରୋଟିନ ସବୁ ରହୁଛି।
ହଁ ସବୁ ଜିନିଷ ସେଡା ରହୁଛି।
ଆଭେଲେବୁଲ ସେଥିପାଇଁ ତ ମିଶନ ଚାଲିଛି ମାଣ୍ଡିଆ ଯାଉ ଖାବୋଲି।
ହଁ।
ହଉ।
କଣ କରିରେ ଫାଷ୍ଟ ଫୁଡ ଗୁଡା କିନ୍ତୁ ଅନହେଲ୍ଦି ଖାଇବା ଦେହ ପାଇଁ ଖରାପ। ଆଉ ବହୁତ ଏକ୍ସପେନସିଭ ବି ସେଗୁଡ଼ା ହେଇଗଲାଣି।
ହଁ।
ଫିର୍ ବି ଲୋକ ତାକୁ ଆପଣଉଛନ୍ତି ପଇସା ଖର୍ଚ୍ଚ କରୁଛନ୍ତି ଖାଇବା ପାଇଁ ପୁଣି ଦେହ ଖରାପ ହଉଛି ବି ଖର୍ଚ୍ଚ କରୁଛନ୍ତି ପଇସା ସେଥିରେ
ହଁ ହଁ ଠିକ କଥା ତାପରେ ମାନେ ରୋଗର ବହୁ ରୋଗର କାରଣ ଫାଷ୍ଟ ଫୁଡ।
ହଁ। ଫାଷ୍ଟଫୁଡ଼୍ ଏଇ ଛୋଟ ଛୁଆ ବି ମାନେ ତାର ଟେଷ୍ଟ କଣ ପାଇଯାଉଛନ୍ତି ସେମାନେ ବି ଜିତ ଖୋର ଏଇ ଜିନିଷଗୁଡା ଖାଇବା ପାଇଁ।
ସେମାନେ ଆଟାଚ ହେଇଯାଉଛନ୍ତି ଆଉ ସେମାନେ ଦେଖୁଛନ୍ତି ଜାଣୁଛନ୍ତି ତାପରେ ସେମାନେ ଯଦି ଆରମ୍ଭରୁ ଯଦି ଏଇ ଘରୋଇ ଖାଦ୍ୟ ଗୁଡା ଖାଆନ୍ତେ ସେ ସବୁ ବି ନ ଜାଣନ୍ତେ ତାହେଲେ ଭଲ ହୁଅ
ହଁ ଆମେ ମଜାକ ମଜାକ ରେ ତାଙ୍କୁ ଜଷ୍ଟ ଟେଷ୍ଟ କରିବା ପାଇଁ ଦେଇ ଦଉଛୁ ତ ସି ସେଟାକୁ ଆପଣ ହଁ ଦେଇ ଦଉଛୁ ଅଛନ୍ତି ଯେ ତ ଏଇଟା ହିଁ ପ୍ରୋବ୍ଲେମ ହଉଛି।
ଆଉ ସ୍କୁଲରେ ବି ଝିଅର ସ୍କୁଲରେ ମନା କରିଛନ୍ତି ଯଂକ୍ସ ଫୁଡ ଆଣିବନି। ସବୁ ଅଲଗା ଅଲଗା ଭେରାଇଟି ଖାଦ୍ୟ ଦିଅ କିନ୍ତୁ ଜଙ୍କସ ଫୁଡ ଆଲାଉ ନାହିଁ। ଗୋଟେ ଭଲ ନିୟମ ଟେ କରିଛନ୍ତି ସ୍କୁଲରେ।
ହଁ ଇଭିନି ଏପଟେ ତ ଆମର ଯୋଉ ଗୋଟେ ଜାବିଅର ଅଛି ସେଠି ତ ମାନେ ବିସ୍କୁଟ ବି ଆଲାଉ ନାହିଁ। କି କେବଳ ମାନେ ରନ୍ଧା ଖାଦ୍ୟ ଉପମା ମାନେ ତମ ମମି ମାନେ ଯାହା ରାନ୍ଧିକି ଦେବେ। ବିସ୍କୁଟ ନହିଁ କି ବ୍ରେଡ ନାହିଁ ଏ ଜିନିଷ ବି ଖରାପ ନା ମଇଦା ଜିନିଷ ଗୁଡା ସବୁ ତସେ ହଁ ତ ସେଇଟା ସବୁ ମଇଦା ଇଏରେ ଯାଉଛି। ତ ସେଥିରେ ବି ଆଲାଉ ନାହିଁ ଯ କଷ୍ଟ ପଡୁ ପଛେ ସୁଜି ଟିକେ ହଉ କି ସିମେଇ ଟିକେ ହଉ କି ଉପମା ଟିକେ ହଉ ଯାହା ହଉ ଯୋଉଡା କି ମ୍ୟାଗି ବି ଆଲାଓ ନାହିଁ। ତ ଯାହା ସବୁ ଏଇ ଜିନିଷ ଗୁଡା ହେଇପାରିବ କି ରୁଟି ଟିକେ ଭଜା ଟିକେ। ତ ଏଇ ଜିନିଷ ଗୁଡା ଯେମିତି ତମ ମମି ମାନେ ବନେଇକି ଦେବେ କି ନାଇଁ କି ଏମିତି ହାଲକା ପଡିବ ଫ୍ରୁଟସ ଆଲାଉ ଅଛି ଏମିତି ମଇଦା ବାଲା ନୁହୁଁ ହଁ
ଚୁଡା ପୁହା ଏମିତି ତମେ ବନେଇକି ଦେଇପାରିବ ଏମିତି
କି ଦେଇପାରିବ।
ଆ ଆଜି ଇଟଲି ହବ ତରକାରୀ କରିକି ଦେଇପାରିବ ଆଟଲିଷ୍ଟ।
ହଁ ହଁ।
ପୁରୀ ତରକାରୀ ବି ଦେଇପାରିବ।
ହଁ ଯୋଉଟା କି ଆମେ ଘରେ ବନେଇ ପାରିବା ସେଇଟା ତାପରେ ଆଉ ଏମିତି ନାହିଁ କି କେକ୍ ଦେଇଦବା କେକ୍ ତ ଅନହେଲଥି ହେଇଗଲା ନା ଛୋଟ ଛୁଆ ସକାଳୁ ଖାଇବ ନା? ଆମେ ଯଉଁଟାକି ବ୍ରେକଫାଷ୍ଟ ଖାଉଛେ ନ ଟାରେ ସେ ତାଙ୍କର ସେତେବେଳେ ସ୍କୁଲ ଯାଇକି ସେଟା ଟାଇମରେ ହିଁ ସେ ଖାଇବେ ବ୍ରେକଫାଷ୍ଟ। ବ୍ରେକଫାଷ୍ଟ ତାଙ୍କର।
ମାଁ ମାନଙ୍କୁ ହାଲକା ହଉଛି ବୋଲି ଆଉ ବ୍ୟସ୍ତ ହେଇକି କଣ ଟିକେ ଦେଇଦବା ବିସ୍କୁଟ ଫିସ୍କୁଟ। କି କେକ୍ ଟିକେ ସେ ସବୁଠାରୁ ଖରାପ।
ହଁ ସବୁଠାରେ ହିଁ ଖରାପ ବହୁତ ଖରାପ ଛୁଆଟା ଜାଣି ପାରୁନି ତାର। ଟାଇମିଙ୍ଗ ମାନେ କୋଉ ଟାଇମରେ କଣ ଖାଇବା କଥା, କୋଉ ଟାଇମ ରେ କଣ ପୋଷଣ ପାଇବା କଥା ତ ଏଇଟା ଆମେ ଜଗି ରଖିବା ନା? ତ ଆମେ ସହଜ ପାଇଁ ଯଦି ହଁ।
ଓ ସେଇଟା ହେଲାର ତା ମୂଳରୁ ପିଲାମାନଙ୍କର ଖାଦ୍ୟ ପେୟ ପ୍ରତି ନିଶ୍ଚିନ୍ତ ଭାବରେ ଧ୍ୟା ଧ୍ୟାନ ଦବା କଥା।
ହଁ ନିହାତି। ତ ଖାଦ୍ୟପେୟରେ ହିଁ ତୁମର ଶକ୍ତି ତୁମର ମେମୋରି ପାୱାର ସବୁ କିଛି ସେଇଟା ହିଁ ଡିପେଣ୍ଡ ଡିପେଣ୍ଡ କରୁଛି।
ସବୁ ସବୁ ତମର ମାନେ ଅଧିକାଂଶ ଡେଭଲପମେଣ୍ଟ ହିଁ ଖାଦ୍ୟରୁ ହିଁ ହବ।
ଖାଦ୍ୟରେ ହିଁ ହଉଛି। ସେଇଟା ଜେନେଟିକ୍ସ ତୁମର କଣ ଏଇକି ଯୋଉଁ ହେଲା ଫ୍ୟାମିଲିରେ କଣ ଇଏ ଇଏ ଅଛି ସେଟା ସେଟା ଜେନେଟିକସ କିନ୍ତୁ ଖାଦ୍ୟ ଦ୍ଵାରା ହିଁ ସବୁ କିଛି ପାଇବା।
ହଁ
ହୁଁ ଏମିତି ଆଉ ଆ ଝିଅ କେତେବେଳେ ଆସିବ?
ଝିଅ ଆସୁ ସେଇ ସାଢେ ଏଗାରଟା।
ଅହ
ଆସିଥିଲେ ଫାଷ୍ଟ ଗାଧେଇ ପଡିବ। ସେହିଠୁ ଯାହା ଭାତ ଯାହା ଡାଲି ଅଣ୍ଡା ହେଇଛି ସେ ଖାଇଦବ। ଖାଇଦେଇକି ତାପରେ ଶୋଇବ ଶୋଇକି ଉଠିଲେ ପୁଣି ତାର
କଣ ଖାଇକି ତାଙ୍କର ଟିଉସନ ମିସ୍ ଆସିବେ ସେ ପଢିବ ଆଉ। ପଢାପଢି କରି ଖେଳିବ ଆଉ ତାର ଆଉ କଣ ଅଛି।
ହଁ ହଉ ଆଜି ତ ସମୟ ହେଇଯାଇଛି ନେକ୍ସଟ୍ କଲ୍ ରେ କଥା ହବା।
ହଁ ଠିକ୍ ଅଛି ଠିକ ଅଛି।